ହାଲୋ
ହାଲୋ
ହଁ ହଁ ଶୁଭିଲା
ଶୁଭିଲା ହଁ କଣ କରୁଛନ୍ତି କି?
ହୁଁ ବସିଥିଲି।
ସେମନ୍ତି।
ଏଇ ବସିଥିଲି ଆଉ, ଆପଣ କଣ କରୁଛନ୍ତି?
ମୁଁ ବି ବସିଥିଲି, ଖାଇସାରିଲେଣି?
ନାଇଁ ଖାଇନୁ ଆ ଖାଇବା ଆଉ, ନାଇଁ ଖାଇନୁ ଖାଇବା ଆଉ ଆପଣ ଖାଇସାଇଲେଣି?
ନାଇଁ ମୁ ଖାଇନି ଖାଇବି ଆଉ ଯାହା ଖାଇଥିଲି ସାତଟା ବେଳେ ଯାହା ଖାଇଥିଲି ଟିକେ ଇଟଲି। ଆଉ ଟିକେ କଣ ଖାଇବି ଭୋକ ହେଲାଣି ଦେଖିବା ଆଉ
ଆପଣ ଯଉ ଆ ଆପଣ ଗୋଟେ କଥା କୁହନ୍ତୁ। ମାନେ ଆଜିକାଲି ତ ସବୁ ହଷ୍ଟେଲରେ ରହୁଛନ୍ତି ଆଉ। ଘର ଖାଇବା ଖାଇ ପାରୁନାହାନ୍ତି ତ କଣ କହିବି ସେ କଥାରେ ଆପଣ କଣ କହିବେ।
ଯେଉଥିରେ ଯେତିକି ଆଡ଼ଜଷ୍ଟ କରିବା କଥା ଆଉ ପିଲା ଆଡ଼ଜଷ୍ଟ କରିବୁନି ଯଦି ଆଉ ଏଠି ତ ହଷ୍ଟେଲରେ ଏତେ ଜଣଙ୍କ ପାଇଁ ରୋଷେଇ ହବ। ତା ଦେହରେ ସବୁ କ୍ଵାଲିଟି ଠିକ୍ ରହିବାଟା ସମ୍ଭବ ନୁହଁ।
ହୁଁ
ତାପରେ ପିଲା ଯୋଉ ଭଳିଆ ଖୋଜୁଛନ୍ତି। ତା ଦେହରେ ବି ଇଏ ଯୋଗେଇ ପାରିବାଟା ସମ୍ଭବ ବି ନୁହଁ।
ହୁଁ।
ଇ ଦେବେ ହିଁ ନାହିଁ ସେଇ କ୍ଵାଲିଟିର ଦେବେ ହିଁ ନାହିଁ ସିଏ।
ହଁ ଦେଖନ୍ତୁ ମାନେ ଘରେ ତ ବହୁତ ଭଲ ଖାଇବା ମିଳେ ଆଉ ଏଠି ତ ଧର ହଷ୍ଟେଲ ରେ କିିଏ ରହୁଥିବ ସେଠି ତ ପୁରା ଖାଇପାରୁନଥିବେ ପିଲା ହଇରାଣ ହଉଥିବେ।
ଘରେ କଣ ନା ଲିମିଟରେ ପାଞ୍ଚ ଦଶ ଜଣଙ୍କ ପାଇଁ ରୋଷେଇ ହେବ ନହେଲେ ଯେତିକି ପରିବାର ସେତିକିରେ ହେବ। ସେଇଭଳିଆ ହିସାବରେ ହବ ଏଠି ହଜାର ହଜାର ପିଲା ହଷ୍ଟେଲ ରେ ରହୁଥିବେ। ତା ରୋଷେଇ କରି ଦବା ସେ ପୁଣି ଗୋଟେ ସର ବ ସେକେଣ୍ଡ ଟାଇମ୍ ପୁଣି ବସ୍ତୁବ ଯଦି ଦୁଇ ଟାଇମ୍ ଦେଉଥିବେ ତ ଭଲ, ତିନ୍ ଟାଇମ୍ ଦେଲେ ପୁଣି ତିନି ଥର ରଷେଇ କରିବା ପାଇଁ ପଡିବ। ହଜାର ପିଲା ଆମ ପାଇଁ ଥର କରିବା ରୋଷେଇ କଲା ବଳକୁ ତାର କେତେ କଣ କୁଆଡେ ଯାଉଛି ସେଟା ସମ୍ଭାଳିବା ଟେ ଟିକେ କଷ୍ଟ ହୁଏ। ଖାଇବା ପିଇବାରେ ଦେଖିନା ଭୋଜି ଭାତରେ ବି ଏପଟ ସେପଟ ହେଇଯାଏନି ସେ ସବୁ।
ଆଁ। କିନ୍ତୁ ଭୋଜି ଭାତ ଟିକେ ବେଶୀ ତେଲ ମସଲା ଦେଇକି ଭଲସେ କରନ୍ତି ହଷ୍ଟେଲ ଖାଇ ଖାଇନି।
ସେଟା କାହାର କେତେବେଳେ କୋଉଟା ସୁଟ୍ ହଉଥିବ କୋଉଟା ସୁଟ୍ ହଉନଥିବ। ସେଇଟା ବି ତ ଦେଖିବା ପାଇଁ ପଡ଼ିବ ନା ପିଲାଙ୍କ ଦେହ ଖରାପ ହେବ।
ଉଁ। ନହେଲେ ଆଉ ସବୁ ଠିକ୍ ଠାକ୍ ମାନେ ଏମିତି ନାଇଁ କି ଏଟା ସେଟା
ନା
ଆପଣ କଣ କରନ୍ତି ମାନେ ଯେତେବେଳେ ହଷ୍ଟେଲରେ ଖାଇପାରନ୍ତିନି କଣ କରନ୍ତି?
ଖାଇ ନ ପାରିଲେ ମ୍ୟାଗି ଫ୍ୟାଗି ଖାଇଦିଅ, ନହେଲେ ସାଙ୍ଗ ମାନଙ୍କ ସହିତ ବ ବିରୟାନ ଫିରୟୀ ଅର୍ଡ଼ର ମାର ଦଉ। ବାହାରୁ, ଆଗରୁ ମ୍ୟାଗି ଖାଇଦେଇ ଥିଲୁ ରାତିରୁ ତାପରେ ଅର୍ଡ଼ର ଯେତେବେଳେ ହେଲା ବାହାରୁ ଅର୍ଡ଼ର ଏବେ ମାରିଦଉଛୁ ସନ୍ଧ୍ୟାବେଳ ତ ଅର୍ଡ଼ର୍ ମାରି ଦେଉଛୁ ଆଉ।
ଓଁ ହଁ ଉଁ ଆଚୁଲି କଣ ହୁଏ ନା ମୁଁ ଯୋଉ ରୁହେ ହେଲା
ହୁଁ।
ମାନେ ହଷ୍ଟେଲ ରେ
ହୁଁ।
ତ ଆମର ସକାଳ ବେଳା ଟା ଭଲ ହେଲା କିନ୍ତୁ ଖରାବେଳ ଖାଇବାଟା ଖରାପ। ଆଉ ରାତି ଖାଇବା ଟା ଖରାପ ଖରାବେଳେ ଖାଇବା ସବୁଦିନ ଖରାପ ନୁହଁ ଦିନେ ଦିନେ ଖରାପ। ଖରା ବେଳ ଜଣେ ଭାତ ନଖାଇଲେ ଆଉ ରହିପାରିବ ବହୁତ ଭୋକ ତ ଇଏ ସେମତି ତ
ଯେତିକିଟା ଦେବେ ଛୁଆ ଅଳ୍ପ ଦେବେ ସଖାଳେ ସଖାଳେ ଅଳ୍ପ ଗାଧୁଆବେଳେ ଟି କେ ହାଡ଼ ଦେବେ ରାତିରେ ହାଡ଼ ଦେବେ ଆଉ ନହେଲେ କିଛି ନାହିଁ।
ହୁଁ। ତ ସେଥିପାଇଁ ଆମକୁ ଭୋକ ହୁଏ ଆମେ କଲେଜ ରୁ ଆସିଲି ବିରିୟାନୀ ଆମେ ଅର୍ଡର କରିକି ଖାଇଦିଉ କାରଣ ବିରିୟାନୀ ଖାଇବେ ଏତିକି ତେଲ ଫେଲ ନଥିବ କିନ୍ତୁ ଆଉ କିଛି ଖାଇବେେ ସେଥିରେ ତେଲ ଥିବ।
କଣ କଣ ଖାଇବାକୁ ଦିଅନ୍ତି?
ଖାଇବାକୁ ଏମିତି ଭାତ କହୁ ସକାଳେ ପଚାରୁଚି
ହୁଁ ହୁଁ ସକାଳ ଖରାବେଳେ ରାତିରେ।
ସଖାଳେ ତ ମୋର ସେମିତି ଦିଅନ୍ତି ମାନେ ଇଟଲି ଫିଟଲି ଦିନେ ଦିନେ ଦିଅନ୍ତି ପୁରୀ ଉପମା। ବରା। ଏମିତି ସବୁ ଦିନର ଚେଞ୍ଚ କେଚ କରିକି ଦିଅନ୍ତି ବ୍ରେଡ ଏମିତି ଦିଅନ୍ତି ଆଉ। ଆଉ ଖରାବେଳେ ସେନ୍ତି ଦିଅନ୍ତି ଦିନେ ଦିନେ ଚିକେନ ଦିଅନ୍ତି ମାଛ ଦିଅନ୍ତି। ଅଣ୍ଡା ଦିଅନ୍ତି ଘାଣ୍ଟ ଦିଅନ୍ତି। ହଉ ଏମିତି ସବୁ ଦିଅନ୍ତି ଆଉ। ଭେଣ୍ଡି ତରକାରୀ ଏଇରା ସବୁ ଯୋଉଦିନ ଘାଣ୍ଟ ଭେଣ୍ଡି ତରକାରୀ ସବୁ ଖାଇ ହୁଏ ନା। ଏନ୍ତି ସବୁ ବହୁତ ଖରାପ ଖାଇବା ମାନେ ଭଲସେ ବନେଇ ପାରନ୍ତିନି। ବୁଝିଲେ।
ଓହୋ।
ଆଉ ରାତିରେ ବି ସେମିତି ଦିଅନ୍ତି ରାତିରେ ଟିକେ ବହୁତ ଖରାପ। ରୁଟି ଗୋଟେ ହେଇନଥାଏ ଗୋଟେ ହାର୍ଡ ଥାଏ ଆଉ ସେମିତି ଯାହାବି ଦିଅନ୍ତି ପମ୍ପକିନ୍ ଚଣା ହରିକା ଦିଅନ୍ତି। ଘାଣ୍ଟ ଫାଣ୍ଟ ଦିଅନି ଖାଇାଇ ହୁଏନି ସେ ସବୁ।
ଉଁ ହୁଁ।
ହୁଁ ହୁଁ।
ଆମରିକ ସେଇଆ ଦିଅନ୍ତି ଏଠି ଏମିତିକି
ଆଜ୍ଞା।
ତମର ଯୋଉ ଭଳିଆ ଦିଆ ହଏ ଆମର ବି ସେଇ ଭଳିଆ ଦିଆ ହଏ ହଷ୍ଟେଲ ର ଅଧାର ଅଧିକ ସେ ସେମେ ରହେ।
ଆଉ।
ଏମିତି କିଛି ନାହିଁକି ତମର ହ ହଷ୍ଟେଲ ଚେଞ୍ଜ ରହିବ।
ଆଜ୍ଞା।
ହଷ୍ଟେଲରେ ଖାଇବା ଅଧାରୁୁ ଅଧିକ ମିଶିଯାଏ ସମସ୍ତିଙ୍କର ସେମ ଦିଅନ୍ତି।
ହୁଁ ହୁଁ। ହଁ ଯେ ତମର ମାନେ କେମିତି ଭଲ ବନାନ୍ତି ଖରାପ ବନାନ୍ତି କେମିତି।
ହେ ସେଗୁରା ବନାନ୍ତି ସବୁ ମାନେ ମିଡ଼ିୟମ୍ ଏ ଏତେ ଭଲ ନୁହଁ କି ଏତେ ଖରାପ ନୁହଁ।
ଓହୋ ଆଉ କଣ ଯାଆନ୍ତି ଖାଇବାକୁ।
ହଁ ଯାଇ ଗାଧୁଆବେଳେ ଯାଏ ସଖାଳେ ଦେଖେ ମନ ହେଲେ ଯାଏ ନହେଲେ ନାହିଁ ସାଙ୍ଗ ଡାକନ୍ତି। ହ
ଉଁ ହୁଁ।
ଦେଖେ।
ଉଁ ହୁଁ।
ଆଜି ଯାଇନଥିଲି।
ଅ ହଁ।
ଆଜି ପେଟଟା ଭଲ ଲାଗୁନଥିଲା ସେଇପାଇ ଗଲିନ।
ହୁଁ କଣ ହେଇଥିଲା କି ପେଟ ମାନେ କଣ ଖାଇ ଖୁଆ ଦେଇଥିଲେ କାଲି ନା କଁ?
ଖାଇ ନଥିଲି ଏତେ କଣ ପାଇଁ ହେଲା କେଜାଣି ମୁଁ ଜାଣିନି।
ହେଲେ ବି କାଲି କଣ କଣ କଣ କଣ ଖାଇଥିଲେ କେତେ ଖାଇଥିଲେ।
କେତେ ନୁହଁ ମତେ ଲାଗୁଚି ସେ ଯୋଉ ଉଁ ମାଛ ଦେଇଥିଲେ ତା ସାଙ୍ଗରେ ମଞ୍ଜି ଦେଇଥିଲେ। ସେ ଯୋଉ ମଞ୍ଜି ଖାଇଦେଲି ସେଥିପାଇଁ ମିଳୁଛିି ବୋ
ଓହୋ ସେ ମଞ୍ଜି ମାନେ?
ମଞ୍ଜି ମାନେ ବିହନବା।
ହଁ ବିହନ କେତେ ଖଣ୍ଡେ ଖାଇଥିବେ?
ଜଣଙ୍କର ଖାଇକି ଆଉ ଜଣଙ୍କର ବି ନେଇଆଇଲି।
ମାନେ ଦି ଜଣଙ୍କର ମିନିୟମତ ଆପଣ ତାର ଜଣୁ
ମୁଁ ଦେଖ ଉ ଆଉ ଜଣେ ପିଲା ବି ଥିଲା ଆଉ ଜଣେ ପିଲା ସିଏ ଅ ଅଳ୍ପ ନେଲା ମୁଁ ବି ଅଳ୍ପ ଆଣିଲି ମୁଁ ଅଳ୍ପ ଯୋଉ ଆଣିଲି ସେ ଅନେଇଲା ମୁଁ ବି ତାକୁ ଦେଇଦେଲି। ମାନେ ମୁଁ କହିବାକୁ ଗଲେ ମୋର ଯେତିକି ମୁଁ ଖାଇ ଦେଇଚି କରିବା ମୋର ଯେତିକି ମୁଁ ଖାଇଚି। ତାପରେ ଆଉ ଯୋଉ ଗୋଟେ ପିଲର ସେଟା ଅଳ୍ପ ସ୍ଲାଇଟଲି ମୁଁ ଆଣିଥିଲି। ତାପରେ ମୁଁ ତାକୁ ଦେଇ ଦେଇଥିଲି ଲାଗି। ହୁଁ ସିଏ ବୋଧେ ହଜମ ଫଜମ ହେଲାଣି ନାଇଁ କି କଣ ହେଇଥିବ। କି କି ନଜର ମାରି ଦେଇେଇଥିଲା କିଏ ହ
ଉଁ ହୁଁ। ହଁ ଯାଆଉ ଆଉ ମାଛ ଭାତଟା ଖାଇଥିଲେ ମାଛ ଭତଟା ଖାଇଥିଲେ।
ମାଛ ମୁଁ ଦିଏ ଏଠି ଦେବ ଏଠି ଦିଅନ୍ତି ପିସି ଆଣିଲେ ଗୋ ଟେ ପିସି ଲାଞ୍ଜ ଆଣିଲେ ଦି ପିସ୍ ମୁଁ ଲାଞ୍ଜ ନେଇ ଆସେ ହେଲା। ସେଇଟା ଦୁଇ ପିସ୍ ଆଉ ଜଣେ ସାଙ୍ଗଟା ଖାଇପାଇଲାନି ସେ ଦେଇଦେଲା ଆଉ।
ଓହୋ ତାହେଲେ ଆପଣ ପୁରା କାଲି ଦବେେଇକି ଖାଇଛନ୍ତି ପଖାଳ ନା ଗରମ।
ପଖାଳ ଖାଇଛି ପଖାଳ।
ଓ ହଁ। ସେ ତାହେଲେ ଲଗେଇକି ଖାଇଥିବେ ଆଉ ସେଇଥିପାଇଁ ଏମିତି ହେଇଛି ବୋଧେ ଆଉ ନା।
ହୁଁ।
ଆଉ ତାନେ ବଢିଆ ତାପରେ ଫୁଣି ଚାକିରି।
ରାତିରେ ସୋୟା ଚିଲ୍ଲି ହେଇଥିଲା ରୁଟି। ରୁଟି ଚାରିଟା ସୋୟା ଚିଲି ଖାଇ ଦେଇଛି ନାଇଁ ଦବେଇକି ନୁହଁ। ନର୍ମାଲ।
ହଁ। ମାନ ନହେଲେ ମାନେ ହେଲେ ବି କେତେ ଭଳିଆ।
ହୁଁ ଯେତିକି ଦିଅନ୍ତି ନାଇଁ ପା ଚାବଲ ନାଇଁ ପାଶ ଦେ ପାଗେଳା।
ଆଉ
ସେ ଶହେ ଗ୍ରାମ ଭଳିଆ।
ଓ ହେଲେ ବି ସେତିକି ଖାଇଲେଣି କଣ କମ ହେଲାଣି।
ସମସ୍ତିଙ୍କି ସେଇ ସେଇ କ୍ୱାଲଟି କ୍ଵାଣ୍ଟିଟି ଆଉ ବେଶୀ ବେଶୀ ନୁହଁ।
ଓ ହୋ ପାଣି ଫାଣି ଭଲସ ପିଅନ୍ତି ନା।
ହଁ।
ହେଟା ଏମତି ହେଲା କଁ ପାଇଁ।
ସେ ହେଇଯାଇଥିବ କଣ ଗୋଟେ କଣ ପାଇଁ ଗୋଟେ ହେଇଯାଇଥିବ କିଛି କହିହବନି।
ଆପଣ ଟିକେ ଦେଖି ଚାହିଁକି ଖାଆନ୍ତୁ ଏତେ ଏତେ ଖାଉଛନ୍ତି ଆପଣଙ୍କ ପାଖରେ ପିଲା ବି ଆହୁରି ଅଛନ୍ତି ଦେଖିକି
କଣ କଣ?
ହେଲେ ଆପଣ ଟିକେ ଦେଖି ଚାହିଁକି ଖାଆନ୍ତୁ ଏତେ ଏତେ ଖାଉଛନ୍ତି ତ ହବ ଆଉ।
ହଁ ହଁ।
ଏତେ କଣ ଖାଇବା କଥା।
ଆା
ଯଦି ଆପଣଙ୍କୁ ମିଳୁଚି ବୋଲି କଣ ତା ବୋଲି ମେଞ୍ଚେ ଖାଇଯିବେ।
ମିଳୁଚି ନୁହଁ ପଇସା ଦଉଚ ଖାଉଚ ସେ କଥା ମୁଁ ମେଞ୍ଚେ ଖାଏନି। ମୁଁ ମେ ସେ ଫାଷ୍ଟ କଥା ମୁଁ ମେଞ୍ଚେ ଖାଏନି।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
ହେଲା। ଫାଷ୍ଟ କଥା ମୁଁ ମେଞ୍ଚେ ଖାଏନି। ସାଧା ହେଲେ ମୁଁ ଖାଲି ଛୁଇଁକି ପଳେଇ ଆସେ।
ଅ ହଁ। ଆଇଁଷ ହେଲେ ତ ତମେ ଆଇଁଷ ହେଲେ ତ ମତେ ଲାଗୁଚି ତମେ ପିଚୁ ବି ଗିଳିଯିବ। ଆଇଁଷ ଯଦି ପିଚୁ ଆଇଁଷ ହେଇଥାନ୍ତା।
ନାଇଁ ନାଇଁ।
ମତେ ଲାଗୁଚି ଆପଣ ସେମିତି କହୁଛନ୍ତି କି ହଁ ମାଛ ଟିକେ ଦେଇଦେଲେ ତ ମୁଁ ଖାଇଦେଲି ଆଉ।
ଦେଇଦଲେ ଦେଇଦେଲେ ଆଉ କଣ ତା ଥେରେ କଣ ଅଛି ତମେ କେତେ ପିସ୍ ଖାଇବ?
ମୁଁ ମନ ହେଲେ ଖାଏ ନହେଲେ ଖାଏ ନା।
ତମ କଣ ଏତେ ଭଲ ପାଅ ନା?
ହୁଁ
କଣ କଣ ସବୁ ଖାଅ?
ମୁଁ ଖାଲି ବିରିୟାନୀ ଖାଏ।
ହଁ ହଁ ରୋଲ କରନି ଆଉ।
ସତରେ ପା ଚିକେନ୍ ବିରିୟାନୀ।
ଆଉ କଣ?
ଆଉ କିଛି ନାହିଁ।
ମାଛ? ।
ମାଛ ଅଳ୍ପ ଟିକେ ଟିକେ।
ଆଉ ଚିଙ୍ଗୁଡ଼ି?
ଚିଙ୍ଗୁଡି ବି ଟିକେ ଟିକେ।
କଙ୍କଡ଼ା?
ମୋର ସେଇ ଚିକେନ୍। ନା ନା ସେ ସବୁ ନାହିଁ। ସେ ସବୁ ସେ ସବୁ ଆଇଁଷିଆ ଲୋକ ଖାଆନ୍ତି କଙ୍କଡା ଫଙ୍କଡା।
ଖାଓନା।
ଆଁ
ଖାଓନା ତାହେଲେ।
ନା ନା। ହଉ ଆପଣ ଯାଆନ୍ତୁ କଣ କରିବେ ମୁଁ ରଖୁଚି ଆଉ।
ହ ହ।